ହାଲୋ
କଣ କରୁଛ?
ଏଇ ଜଷ୍ଟ ଖାଇକି ଉଠିଲି ଆଉ।
ଏତେ ଲେଟରେ କଣ ଖାଉଛ।
ଶୋଇ ପଡିଥିଲି ଟିକେ ଉଠିଲି ଲେଟରେ।
ହଁ ମୁଁ ବି ସେମିତି ଶୋଇପଡିଥିଲି ମୁଁ ଏବେ ହିଁ ଉଠଥିଲି ଉଠିକି ଏ ଛାତରେ ବୁଲୁଛି।
ହଁ ଆମ ସାଇଡ ରେ ତ ବର୍ଷା ଉଠେଇଲାଣି ଜୋରେ
ହଁ ଆମ ଆଡେ ବି ବର୍ଷା ଉଠେଇଛି ଦେଖେ ବର୍ଷା ହଉଛି କି ନାଇଁ।
ଏଇଟାକୁ ବର୍ଷା କୁହନ୍ତିନି। ମୁଁ କହିଲି ଏଇଟାକୁ ବର୍ଷା କୁହନ୍ତିନି ଏଇଟାକୁ ମେଘ କୁହନ୍ତି। ଯୋଉଟା ପାଣି ଟା ପଡେ ସେଇଟାକୁ ବର୍ଷା କୁହନ୍ତି।
ହଁ ମେଘ ବର୍ଷ ଏକା କଥା।
ନାଁ ନାଁ ସେଠିଟା ଅଲଗା ଏ ଯୋଉ କଳା ବାଦଲ ଟା ଥାଏ ସେଇଟାକୁ ମେଘ କୁହନ୍ତି। ଆଉ ଯୋଉଟା ପାଣି ହେଇକି ଝରେ ସେଇଟାକୁ ବର୍ଷା କୁହନ୍ତି।
ହୁଁ। ସେ ଟିକେ ଡେଲି ଡେଲି ଆମର ହ୍ୟାଲୋ
କଣ କହିଲ?
ମୁଁ କହିଲି ସବୁଦିନ ବର୍ଷା ଉଠଉଚି କିନ୍ତୁ ହବାର ନାହିଁ ଖାଲି ଯୋଉ ଓଭନ ଟିକେ ହେଇଯାଉଛି। ବଜ୍ରପାତ ଯୋଉ ବିଜୁଳି ଟିକେ ମାରୁଛି। ତାପରେ ସରିଲା।
ହଁ ସେତିକି ବର୍ଷା ଖାଲି ଆସ ମାନେ ନାକୁ ମାତ୍ର ଆସୁଛି ବର୍ଷା ହବାର ନାହିଁ ସେ ବିଜୁଳି ଘଡଘଡି ବାସ ସେତିକି ଆଉ ବହୁତ ଜୋର ସେ ପବନ ହଉଛି। ଏଇ ଯୋଉ ଗରମ ହଉ ଚି ଗରମ ରୁ ରକ୍ଷା ପାଇବା ପାଇଁ ବର୍ଷା ତ ହବା ନିହାତି ଦରକାର।
ନିହାତି ଦରକାର ଏଇ ଦୁଇ ତିନି ଦିନ ତଳେ
ତମକୁ
ସେମ
ମୁଁ କହିଲି ବର୍ଷା ହେଲେ ତମକୁ କଣ କରିବାକୁ ଭଲ ଲାଗେ?
ବର୍ଷା ହେଲେ ଟିକେ ଯୋଉ ଚଟପଟା ଖାଇବାକୁ ଭଲ ଲାଗେ।
ହଁ କିଛି ଛଣା ଛଣି କରିକି ଖାଇବାକୁ ଭଲ ଲାଗେ କି ମୁଢି ମସଲା।
ବାଦାମ ଭଜା ଆଉ ମୁଢି ମିକ୍ସଚର୍। ବର୍ଷା ହେଲେ ଆମେ ତ ଏଇସବୁ କରୁ।
ମୁଢ଼ି ମିକ୍ସଚର ହଁ ସେଥିରେ ବି ଯୋଉ ଲଙ୍କାଗୁଣ୍ଡ ଲେମ୍ବୁ ଚିପୁଡିକି ଖାଇବୁ ତାର ମ ସେ ପୁରା ଅଲଗା ସେ ଝାଲମୁଢ଼ି କୁହନ୍ତି ହଁ ଝାଲମୁଢ଼ି ବନେଇ କି ଖା ସେଇଟା ବହୁତ ଭଲ ଲାଗେ ବର୍ଷା ହେଲେ ମାଟିରେ ଗୋଟେ ବହୁତ ଭଲ ବାସ୍ନା ଆସେ।
ମତେ ସେ ବାସ୍ନା ଟା ପୁରା ଖାଇଦବାକୁ ଇଚ୍ଛା ହୁଏ।
ମତେ ବହୁତ ଭଲ ଲାଗେ ସେ ବାସ୍ନା ଯେତେବେଳେ ପୁରା ମାଟି ଟା ଗରମ। ଥାଏ ବର୍ଷାର ପାଣି ଛିଟା ପଡେ ସେ ଯୋଉ ବାସ୍ନାଟା ଆସେ ମାନେ ଏମିତି ଅନୁଭବ ହୁଏ ୟା ଠାରୁ ଭଲ ଜିନିଷ ଆଉ ଦୁନିଆରେ ହିଁ କିଛି ନାହିଁ।
କିଛି ବି ନାହିଁ ଯୋଉ ମାଟିଟା ପୁରା ଶୁକି ଯାଇଥାଏ ନା। ମାଟି ଟା ଶୁଖି ଯାଇଥାଏ ଯେତେବେଳେ ତ୍ ତା ଉପରେ ପାଣି ଟା ପଡେ ସେ ପୁରା ଏତେ ସୁନ୍ଦର ବାସ୍ନା ହୁଏ। ଆଉ ଗୋଟେ ମତେ ଭଲ ଲାଗେ ପେଟ୍ରୋଲ ବାସ୍ନା ଭଲ ଲାଗେ।
ପେଟ୍ରୋଲ ସ୍ମେଲ! ହଁ କିଛି ଜଣକୁ ଭଲ ଲାଗେ ଏମିତି ସବୁ ଜିନିଷ। ଏଇ ଜିନିଷର ବାସ୍ନା ଭଲ ଲାଗେ ଆଉ ଯେମିତି ଦେଖିବ ବିରି ଯେତେବେଳେ ବିରି ଉପଡ଼ା ହେଇଯାଏ ସେଥିରେ ଯୋଉ ମାଟି ଲାଗିଥାଏ ତାର ବାସ ନା ବି ବହୁତ ଭଲ ଲାଗେ।
ହୁଁ।
ତାର ବାସ ଏମିତି କିଛି ଜିନିଷ ଅଛି ଯୋଉ ମାନଙ୍କୁ ବହୁତ ଭଲ ଲାଗେ କାହାକୁ ଭଲ ନ ଲାଗିପାରେ କିନ୍ତୁ ବହୁତ୍ ଜଣଙ୍କୁ ବହୁତ ଭଲ ଲାଗେ। ବର୍ଷା ଛାଡିଗଲା ପରେ ଆକାଶରେ ଇନ୍ଦ୍ରଧନୁକୁ ଦେଖିଛ ନା?
ହଁ ହଁ।
ଇନ୍ଦ୍ରଧନୁ ର ରଙ୍ଗ କେତେଟା ଜାଣିଛ?
ହଁ ଇନ୍ଦ୍ର ନ୍ଦ୍ରଧନୁ ର ରଂଗ
ସାତଟା ରା ରଙ୍ଗର ନାଁ କହିଲ? ହାଲୋ ହଁ ମୁଁ କହିଲି ସାତଟ ଟା ରଙ୍ଗର ନାଁ କହିଲ?
ସାତଟା ରଙ୍ଗ ଗୋଟେ ଥାଏ ନୀଳ ଆଉ ଗୋଟେ ଯୋଉ ନାଲି ଥାଏ। ଟିକେ ଯୋଉ
କୁହନ୍ତି କି ବାଘ ନି ନିଶ ହନାନା ଯୋଉ ଶବ୍ଦ ଟା ଶୁଣିଛ ନା ବାଘ ନିଶ ହନାନା ଏଇଥିରେ ସେ ରଙ୍ଗ ସାତଟା ଯାଙ୍କ ଲୁଚିକି ଥାଏ।
ହଁ।
ଗୋଟେ ଗୋଟେ ଅକ୍ଷରରେ ଗୋଟେ ଗୋଟେ ରଙ୍ଗ ନା!
ହଁ ବାରେ ବାଇଗଣୀ, ହଁ ଆଉ ଘରେ ଘନ ନୀଳ ନି ରେ ନୀଳ
ସ ରେ ସବୁଜ
ଆଉ ରେ ଆଉ ଗୋଟେ ନାଁ ରେ କଣ ଗୋଟେ
ଲରେ ନାଲି ବାଘନିଶ ହନାନା ବହୁତ ଭଲ ଲାଗନା ଯେତେବେଳେ ଛୋଟବେଳେ ଥିବ ଆକାଶରେ ଇନ୍ଦଧନକୁ ଦେଖିଲେ? ମାନେ ଅପେକ୍ଷା କରିଥାଉ କେତେବେଳେ ବର୍ଷା ହେଇକି କେତେବେଳେ ଛାଡ଼ିବ ଆକାଶରେ ଇନ୍ଦ୍ରଧନ ଦେଖାଯିବ।
ହୁଁ ହୁଁ ହୁଁ। ଯେବେ ଯେବେ ଦେଖି ଜଣେ ଦେଖିଲା ମାନେ ଆମର ସମସ୍ତଙ୍କୁ ଡାକି ଆଣିବେ ହେଇବେ ଧନୁ ପଡ଼ିଛି।
ବର୍ଷା ହେଲେ କାଗଜର ଡଙ୍ଗା କରି କେବେ ଭସେଇଛ?
କଣ ହେଲା?
ମୁଁ କହିଲି ବର୍ଷା ହେଲେ କେବେ କାଗଜର ଡଙ୍ଗା କରିକି ଭସେଇଚ?
ହଁ ହଁ ବହୁତ ଆମର ଉଁ ବହୁତ ଛୋଟ ଛୋଟ ହେଇଥିଲୁ ଯେତ୍ ମାନେ ଆମର ପୁରୁଣା ଘର ଥିଲା ନା ସବୁ ଯୋଉ ଖଞ୍ଜା ଟାଇପସ ର କୁହନ୍ତି
ହଁ ହଁ ଖଞ୍ଜା ଘର, ମାଟିର ଯୋଉ ଖଞ୍ଜା ଘର ଥାଏ।
ହଁ ହଁ ସେଇ ଯୋଉ ମଝିରେ ଗୋଟେ ମାନେ ଥାଏ ସ୍ପେସ ଯୋଉ ଜାଗା ଗୋଟେ ଥାଏ ପୁରା ଖାଲି ଚାରିପଟ ଘର ଥିବ ମଝିଟା ଖାଲି ଥିବ।
ହଁ
ସେଇଠି ଆମେ ବହୁତୁ ବସିଛୁ।
ଏଠି ଆମର ବହୁତ ଜୋରସ ପବନ ଦଉଛି।
ହଁ ଆମର ବି ବହୁତ ପବନ ଦଉଛି ଧୂଳି ବି ଉଡୁଛି ବହୁତୁ।
ପବନ ଦଉ ଚି ଆଉ ଯଉ ଧୂଳି ପବନ କୁହନ୍ତିିନ ପୁରା ଧୂଳି ଉଡେଇ
ହଁ ହଁ ହଁ।
ହ
ହ
ଆରଥରିକା ଯୋଉ ପବନ ହେଲା ବହୁତ ସାରା ଗଛ ପତ୍ର ବି ଭାଙ୍ଗି ଦେଇଛି।
ହଁ ହଁ।
ବହୁତ୍ ଜୋର୍ ସେ ପବନ ହଉଛି ନା କିଛି ଗଛ ଅଛି ବି ସେ ଭାଙ୍ଗି ଯାଉଛି।
ତମେ କେବେ ବିଲକୁ ଯାଇଛ?
ହ ଛୋଟ ବେଳେ ଯାଏ। ଏବେ ଆଉ ଯହୁନି କିନ୍ତୁ ଛୋଟ ବେଳେ ଯେବେ ଥିଲୁ ସମସ୍ତେ ଯାଆନ୍ତି ତ ତାଙ୍କ ସହିତ ଯିବାକୁ ଭଲ ଲାଗେ।
ଆମେ ବି ସେଇ ଛୋଟ ବେଳେ ଯାଉ।
ହଁ ସେ ଛୋଟ ବଳେ ଆମ ଘର ପାଖରେ ସେ ବିଲ ଗୁଡା ସେ ତ ସବୁ କାକୁଡି ଲଗା ହେଇଥାଏ। ଆଉ ବିମ୍ ବିମ୍ ଛୁଇଁ ଲଗା ହେଇଥାଏ। ସେଗୁଡ଼ାକ ସବୁ ତୋଳିବାକୁ ଯାଉ।
ଏବେ ଗଲେ ଆମେ ବୁଲିବାକୁ ଯାଉ।
ହଁ ସେ ସବୁ ସେ ସେତେବେଳେ ଭଲ ଲାଗେ ସେମତି ମାନେ ବିଲୁକୁ ଯିବାକୁ ଭଲ ଲାଗେ। ସେ କାକୁଡି ସେ ବିଲୁରୁ କା ହଁ ତମେ କେବେ ଯାଇଛ?
ହଁ ଆମେ ଛୋଟବେଳେ ଆମେ ବାଦାମ ଲଗେଇ କିବାକୁ ଯାଉ ବାଦାମ ଓପଡା ବେଳେ ଯୋଉ ଓପଡା ହଉଥିବ ବିଲରେ ପଡି ଯାଉଥିବା ବାଦାମ ଗୁଡା ତାକୁ ଖୁଣ୍ଟୁ ଆଉ ତୋଳା ତୋଳି କରିବାକୁ ବି ଯାଉ କାକୁଡ଼ି
ସେ ବାଦାମ ଗୁଡା ଉପରକୁ ବାହାରି ଆସେ।
ଉପରକୁ ବାହାରି ଆସେ ଆମେ ସବୁ ଖଣ୍ଟିବାକୁ ଯାଉ। ସବୁ ମିଶିକି ସାଙ୍ଗ ହେଇିକି କରୁ।
ହଁ। ହଁ ଛୋଟବେଳେ ସେମିତି ଥିଲା ଯାହାବି କରୁଥିଲେ ସବୁ ସାଙ୍ଗ ହେଇକି କରିଥିଲେ ସାଙ୍ଗ ହେଇକି ବୁଲିବା ସାଙ୍ଗ ହେଇ କି ଯିବା ସେତ ବେଳ ମଜା ଗୋଟେ ବହୁତ ଅଲଗା।
ହଁ।
କାଇଁ ହଁ। ସେତେବେଳେ ଯେତେ ମଜା କରୁଥିଲେ ଏବେ ଏତେ ଆଉ ନାହିଁ। ବର୍ଷା ହେଲେ ଆମ ଗଛରୁ ଆମ୍ବ ପଡିବା। ଆମ୍ବୁ ଖୁଣ୍ଟିବାକୁ ଯିବା। ସେ ସବୁ ତ ଅଲଗା ମାନେ ସେ ସବୁ ଦିନ ଆଉ ମିଳୁନି ଖୋଜିଲେ ଯେତେ
ଏଇ ଯୁ ଖରାଦିନେ ଆଇସ୍କ୍ରିମ୍ ବିକା ଆସନ୍ତି ଯୋଉ ଗାଁକୁ ତମ ଆଡ଼େ ଯାଆନ୍ତି ନା।
କଣ କହିଲ?
ହ୍ୟାଲୋ ଖରାଦିନେ ଆଇସ୍କ୍ରିମ ବିକା ଯୁ ଗାଁ କୁ ସବୁ ଆସନ୍ତି।
ଏ ଯୁ ବମ୍ବେ ମିଠେଇ। ଯୁ ନଢିଆ ଆଇସ୍କ୍ରିମ ଖଳାଦିନେ
ନଡ଼ିଆ।
ଆଇ ହଁ ସେ ନଡିଆ ଆଇସ୍କ୍ରିମ୍ ସେଟା ଖରା ଦିନେ ଖାଲି ମିସ୍ -ମିଳେ ଦି ଟଙ୍କାରେ ଗୋଟେ। ଆମର ଏପଟେ ଜଣେ ଲୋକ ଥିଲେ ସେ ସବୁବେଳେ ନେଇକି ଆସନ୍ତି। ଏବେ ସିଏ କାଇଁ ଆସୁନାହାନ୍ତି କିନ୍ତୁ ପ୍ରତିବର୍ଷ ଖରା ଦିନେ ସିଏ ଆସିବେ। ନଡିଆ ଆଇସ୍କ୍ରିମ୍ ଆଣିଥିବେ ତା ସହିତ କୋଳି ଆଚାର, ଗୁପଚୁପ୍ ଆଉ ମଟର ସିଝା। ଏବେ ତାଙ୍କ ଆମ ବହୁତ୍ ଭଲ ଲାଗେ ଆମେ ସ୍କୁଲ ସମୟରୁ ହିଁ ତାଙ୍କ ପାଖରୁ ଖାଇ ଖାଇ ଆସ୍ ଆସି ଏଡେ ବଡ ହେଲୁଣୁ ନଳି- ନଳି ବନା ହଉଚି ନା ସେ ଯଉ ଦିଅନ୍ତି ଏଇରା ସବୁ ନେଇକି ଆସନ୍ତି।
ସେ ଗୋଟେ ପ୍ୟାକେଟ୍ ରେ କୋଡିଏ ଟା ଆସେ ପାଞ୍ଚ୍ ଟଙ୍କାରେ
ହଁ ଏବେ ପାଞ୍ଚ ଟଙ୍କାରେ ପାଞ୍ଚ୍ ଟା ହିଁ ଆସୁଚି।
ହଁ।
ଏମତି ଲୋକ ଲୋକଥାନ୍ତି ସେ ନେଇକି ଆସିବେ କଣ୍ କହିଲ ସେ ନ- ଖାଲି ନଳି ଆଉ ପାମ୍ପଡି ନେଇକି ଆସନ୍ତି ଏଇ ଖରା ଦିନେ। ଏଇ ଚାରିଟା ବେଳେ ସେ ଖାଲି ନଳି ଓ ପାମ୍ପଡି ହିଁ ନେଇକି ଆସିଥିବେ।
ହୁଁ ବହୁତ୍ ବିକା ଆସନ୍ତି ଗାଁ କୁ
ସେତେବେଳେ ଆସନ୍ତି କିନ୍ତୁ ଏବେ କିଛି ଆସେନି ଯଉ ଝାଲ୍ ମୁ ମଟର୍ ନେଇକି ଆସନ୍ତି ମଟର୍ ସି ସିଝା ଏଇଗୁଡା ସଖାଳୁ ସଖାଳୁ ଖାଇବାର ମଜା ହିଁ ଅଲଗା।
ହାଲୋ।
ହଁ ବା ସେ ସମୟ ଏସମୟ ଭିତରେ ବହୁତ୍ ଫରକ୍ ଅଛି ଏବେ ଯେମିତି ଏମେ
ହଁ।
ସେଇପଟେ ଧୂଳି ଉଡୁଚି। ବର୍ଷା ପାଇଁ।
ହୁଁ ବର୍ଷା ଉଠେଇଚି କିନ୍ତୁ ହବନି।
ହଁ ବର୍ତ୍ତମାନ୍ କୁହନ୍ତି ନି ଗରଜିଲା ମେଘ ବରଷେ ନାହିଁ। ମାନେ ଯେଉ ମେଘ ଟା ବହୁତ୍ ଜୋର୍ ସେ ଗର୍ଜୁଥିବ ସେତିକି ଜୋର୍ ସେ ବର୍ଷିବ ନାହିଁ।
ହଁ।
କଣ୍ କହୁଥିଲ?
ମୁଁ କହିଲି ଆମର ସବୁଦିନେ ମେଘ ଟା ଉଠଉଚି କିନ୍ତୁ ହଉନି ସେ କଉ ଦି ଦି ତିନି ଦିନରେ ଥରେ ଯଦି ଟିକେ ମାଟିରେ ଛିଞ୍ଚି ଦେଇକି ପଳଉଚି ଆଉ।
ସେ ସଉ ଟିକେ ଟିକେ ବର୍ଷା ହଉଚି ସେଥିରେ ବହୁତ୍ ଗରମ୍ ହଉଚି। ଯେତିକି ଗରମ୍ ହଉଚି ସେ ଟିକେ ଟିକେ ବର୍ଷାରେ ବେଶୀ ଗରମ୍।
ତା ଅପେ-ନ ହବା ହିଁ ଭଲ।
ହଁ ତା ଅପେକ୍ଷା ନହବା ହିଁ ଭଲ। ଯଦି ଟିକେ ଟିକେ ବର୍ଷା ହେଇକି ବେଶି ଗରମ୍ ହଉଚି ତ ନହେଲେ କଣ ଅସୁବିଧା ହଉଚି। ଏମିତି ତ ବେଶୀ ଗରମ୍ ହଉଚି ନା।
ଆଁ -ହ ଆଉ ତମ ଆଡେ ବର୍ଷା ହେଲାଣି ନା ହେଇନି?
ହେଇନି ଆକାଶ୍ ପୁରା କଳାହାଣ୍ଡି କରି କି ରଖିଚି ଆକାଶ୍।
ଏତେ ଜୋର୍ ସେ ପବନ୍ ଦଉଚି ଯେ ବାହାରୁକୁ ହିଁ ଯାଇ ହଉନି।